କଣ କରୁଥିଲୁ?
ସାଙ୍ଗ ମୁଁ ଏ ବର୍ଷା ଆସିଲାଣିି ତ ସେଥିପାଇଁ ଲୁଗାପଟା ସବୁ ତୋଳି କି ଆଣୁଥିଲି।
ଓହୋ।
ତମ ଆଡେ ବର୍ଷା ହେଇନି କି?
ନାଇଁ ଆଡେ ବର୍ଷା ତ ଆସିନି ସକାଳୁ ଯେମିତି ମେଘ ଢାଙ୍କି ହେଇକି କି ରଖିଥିଲା ଏ ଖରା ଭଳିଆ ଅପେକ୍ଷାରେ ତ ଏବେ ତ ସେମିତି ହିଁ ହବ ବର୍ଷା
ଆମର ଆଡେ ବର୍ଷା ହେଇନି। ହଁ।
ହଁ ବର୍ଷା ଋତୁ ଆସିଗଲା ତଅ। କହି ହବନି। ପୋଇ ତରକାରୀ ଆଉ ଶାଗଭଜା। ତ କହୁଥିଲି ବର୍ଷା ରିତୁ ଆସିଗଲାଣି ତ ଜଣବୁ ନାହିଁ କେତେବେଳେ ଖରା ହବ। କେତେବେଳେ ବର୍ଷା।
ହଁ ହଁ।
ଯାଉ।
ଖରା ହେଇଥିବ ତାପରେ ପୁଣି ବର୍ଷା। ଆସ।
ହଁ ଏବେ ବି ମାନେ ପ୍ରତି ବର୍ଷଠୁ ବି ଏଇ ବର୍ଷ ଟିକେ ବର୍ଷା ଋତୁ ଯେମିତି ମୌସୁମୀ ଆସିଯାଏ, ରଜ ଟାଇମ ବେଳକୁ। ତ ରଜ ବେଳକୁ ତ। ତ ମୌସମ ବି ଆସି ନି ଏ ବଷ।
ସବୁ ଟିକେ ପଛୁଆ ପଛୁଆ ହେଇଯାଉଛି ନା।
ହଁ। ଆମରି ଜଳବାୟୁ ମୁ ଟିକେ ପ୍ରଦୂଷଣ ରହିଗଲାରୁୁ ସବୁ ସବୁ ଜିନିଷ ଟିକେ ପଛେ ପଛେ ହେଇ ଯାଉଛି।
ହଁ।
ଆଉ ତମର ଆଜି ରୋଷେଇ କଣ ହେଇଥିଲା?
ଆମର ଭାତ ଡାଲମା। ଆଉ ଭଜା, କଦଳୀ ଆଉ ଛୁଇଁ ଭଜା।
ହଁ କଦଳୀ କଦଳୀ ଭଜା ବି ଆମେ ସବୁ ପ୍ରକାର ଖାଇପାର ଯେମିତି କଞ୍ଚା କଦଳୀ ଭାଜିକି ଏଟେ ବି ଦେହ ପାଇଁ ବହୁତ ଭଲ। ହଉ। ପାଚିଲା କଦଳଟା ବି ଆହୁ ବି ବହୁତ ଭଲ ଛୋଟ ପ୍ରାୟତ ଓଜନ ବଢିବ ତିନି କହନ୍ତୁ କି ଛୋ ପିଲ ହୁନ୍ତୁ କଦଳୀ ଟରେ ବହୁତ ଫାଇବର ଥାଏ ତ ହଁ। ପଞ୍ଚାଗ, କଞ୍ଚା କଦଳୀ। ଟିକେ ଭାଜିକି କି ଡାଲମାରି। ଘର କରିପାରିବା ସେମିତି ସେ ଉପରେ ଦେଇପାରିବା ଆଉ ପାଚିଲାଖ ଦଳ ବି ତାଙ୍କୁ ଛ ଛୁଆଙ୍କୁ ତ ସେମିତିରେ ବି ଦେଇପାରିବା। ଛୁଆ ହଉ ତ ବଡ ହଉ ସମସ୍ତଙ୍କ ପାଇଁ ବି ଭଲ। ଏଇଆ ଟିକେ ଏ ମାନେ ଦେଖିକି ତ କରଛିିବ ବ ସ ଅତେ ଦେଖିବ। ଦବାର ନାହିଁ କାରଣ ପାଚିଲା କଦଳୀ ଖାଇଲେ କହନ୍ତି କି କଫ ଜମିଯିବ।
ହଁ ପୁଣି ବର୍ଷା ଦିନ ତାପରେ ନାଇଁ କି
ମିଶିବୁ ହେଲା। ବର୍ଷା ଦିନେ ବି ବର୍ଷା ଦିନ ବି ଦେଖିବେ ବେଶୀ ଏଇ ପୋକ ଜୋକ ଏ ତ ମାନେ ବର୍ଷା ଥରେ ହେଲେ ସେଇ ସବୁ ତାର ବି ପରିମାଣ ଟିକେ ବଢିଯାଏ। ହୁଁ।
ହଁ ବର୍ଷା ହେଲେ ଏଇ ମାଟିର ତ କେତେ ପ୍ରକାର ୟଆ ପୋକ ଜୋକ ବାହାରନ୍ତି। ଟିକେ ଟିକେ ପୋକ ତାପରେ ଗଛରେ ବ ସେ ସମ୍ବାଳୁଆ ଭାବେ ବେଶୀ।
ହଁ ସେ ଏଥିପାଇଁ ପ୍ରାୟତଃ ମାନେ ସଜନାଶକ ଖାଇବା ପାଇଁ ଟିକେ ଟିକେ ଅ ଟିକେ ଡର ଲାଗେ। ସଜନା ଗଛରେ ପ୍ରାୟତ ବେଶୀ ହେଇଯାଏ ହଁ।
ସବୁ ଶାଗରେ ପ୍ରାୟ ପୋକ ହୁଅନ୍ତି। ବୋଧେ ତଳେ ବିଜଷ ଶାଗ ହୁଏ ମାଟିରେ ନେଉଟିଆ ହଉଛି ଖଡା ଶାଗ ହଉଛି ସେଥିରେ ବି ହୁଅନ୍ତି ବୋଧେ
ହଁ ସେଥିରେ ବି ପୋକ ହୁଏ। ବର୍ଷା ହେଲେ ଖରାପ ହେଇଯାଏ। ପରିବାତ୍ତ ଅତ୍ୟଧିକ ବର୍ଷା ଲାଗି ରହିଲେ ପରିବା ସାଙ୍ଗରେ ଶାଗ ଫାଗ ବି ଟିକେ ଖରାପ ହେଇଯାଏ। ଆଉ ବର୍ଷା ଦିନ ତ ସବୁ ଜାଗାରେ ଏଇ ସବୁ ଯାଗ ପନିପରିବା ତା ତେ ବେଶୀ ମିଳିଯ ମିଳିଯିବ। ସମସ୍ତଙ୍କ ବାଡିରେ ବି ଲଗେଇଥାନ୍ତି। ନ୍ତି ଆଉ ମ ଟିକେ କମ ର ଦାମ ରହେ। ସବୁ ପ୍ରକାର ପନିପରିବା ମିଳିଯାଏ। ଏ ବର୍ଷା ଦିନେ
ତମ ବାରିରେ ଲଗେଇଛ ପନିପରିବା।
ବାରିରେ ସେମିତି କିଛି ଲାଗିନିଏ ଖାଲି ଜହ୍ନି ଲାଗିଛି କିନ୍ତୁ ସେ ସବୁ ଫଳିନି। ଏବେ ଗଛ ହଉଛି ସେ ବି ଟାଇମ ଲାଗିବ ଫଳିଇବା ପାଇଁ। ହଁ। ଲଙ୍କା ଯେତିକି ଆମେ କରିପାରିବା ବାରିରେ ଛୋଟ ଛୋଟ ଗଛର ଅଳ୍ପ ଅଳ୍ପ ଘର ଖାଇବା ପାଇଁ ନିହାତି ପରିବା ଦରକାର?
ସମସ୍ତେ କିଛି ପନିପରିବା ଫସଲ କରିବା କଥା ନା ଆ। ଯହାର ଜାଗା ହଁ । ଜାଗା ଥିବ, ପାଣି ଅସୁବିଧା ଥିବ।
ସୁବିଧା ଅଛି ମାନେ କରିବା କଥା ବାହାର ବାହର । ସାନ ଜିନିଷ ଯୋଉ ପଡିକି ହଉଛି। ଓ ହୋ ପରିବାପତ୍ର। ତାଠୁ ଏଇ ଜିନିଷ ଟା ଖାଇବା ବହୁତ ଭଲ।
ସେ ।
ହଁ। ହଁ। ଆ ପୂର୍ବରୁବି ଖରା ପୂର୍ବରୁ ବି ଏ ଯେତିକି ଯର ଖରା ବର୍ଷା ପୂର୍ବରୁ ଯୋଉ ଖରା ଗରମ ଗୁଳୁ ଗୁଳି ହଉଥିଲା ବର୍ଷା ହେଲାଠୁ ତାର ବି ଟିକେ ପରିମାଣ କମିଛି ସେଥିପାଇଁ ସବୁ ଲୋକମାନେ ହୁଅନ୍ତୁ ପଶୁ ପକ୍ଷୀ ହୁଅନ୍ତି ଜୀବଜନ୍ତୁ ଯିଏ ହୁଅନ୍ତୁ ଟ ସେମାନଙ୍କୁ ମାନେ ତ୍ରାହି ମିଳିଯାଇଛି ଖରା ଗରମରୁୁ।
ଲୋକମାନେ । । । । ସେଇ ବର୍ଷା କୁ ହିଁ ଅନେଇଥାନ୍ତି ନା?
ସେଥିପାଇଁ ତ ଏଇ ବର୍ଷା ଋତୁ ଆରମ୍ଭ ହେଲା ମାତ୍ରେ ସମସ୍ତେ ଚାଷ କାମ ଆରମ୍ଭ କରିଦିଅନ୍ତି। ଧାନ ବୁଣ ନହେଲା। ଚାଷ ହେଲା ସବୁ ଚାଷ କାମ ଆରମ୍ଭ କରିଦିଅନ୍ତି। ତମର ସବୁ ଏପଟ ଅଞ୍ଚଳରେ ପ୍ରାୟତଃ ଲୋକ ମାନଙ୍କୁ ଚାଷ କରନ୍ତି। ଧାନ ନା ପରିବା ପତ୍ର କୋଉ ଚାଷରେ ନିର୍ଭର? ସେପଟ ତମ ସେପଟ ଅଞ୍ଚଳରେ।
। ହୁଁ ପିଲ ମାନ କ । । ।
ହ୍ୟାଲୋ।
ହଁ ହ୍ୟାଲୋ।
ହଁ ମଝିରେ ମଝିରେ ମାନେ ଶୁଭୁନି ଭଲସେ ତ ଶୁଭୁନି
ହଁ ଶୁଭା ଗଲା ମତେ ଶୁଭୁଛି।
ହଁ ହଁ। ଆଉ ଦେଖିଥିବେ ହଁ ହଁ। ଏଇ ଯୋଉ ହୁଏ କି ଅ ଯେମିତି ପରିବା ପତ୍ର ଚାଷ କରନ୍ତି ଏ ଫସଲ ବେଶୀ ଲୋକ ପ୍ରାୟତଃ ଧାନ କରୁଚନ୍ତି। ଫସଲରେ କଣ ଅଧିକା ଲାଭ ନଥାଏ ବୋଲି କରନ୍ତିନି ନା ଫସଲର ଅଧିକା ଲାଭ ନା ଧାନରେ?
ମାନେ ମୁଖ୍ୟ ସେଟା କୁହନ୍ତି। ଚାଉଳଟା ଆମର ମୁଖ୍ୟ ଖାଦ୍ୟ ନା। ଯେମିତି ମୁଖ୍ୟ ଧାନଟା ସେଥିପାଇଁ ସମସ୍ତେ ଧାନ କରନ୍ତି। ତାପରେ ଯାଇ
ମୁଖ୍ୟ ଖାଦ୍ୟ।
ହଁ ଆମର ଚାଷୀ ମାନଙ୍କ ଘରେ ତ ପ୍ରାୟେ ସେ ତିନି ଟାଇମ୍ ତ ଭାତ ଖାଆନ୍ତି।
ହଁ ମୁଖ୍ୟ ଖାଦ୍ୟ ଓ ମାନେ ଏଇ ଏଇ ମାସରୁ ଆରମ୍ଭ କରିଦେବେ ପାଞ୍ଚ ଛଅ ମାସ ପରିଶ୍ରମ କଲା ପରେ ସେ ବର୍ଷ ସାରା ତାଙ୍କର ଖାଇବା ପାଇଁ କି ରଖିବା ପାଇଁ ବର୍ଷ ସାରା ରଖିଦିଅନ୍ତି ଏଇ ଜନିଷ ଟା କରିକି ଧାନଟା। ତ ଫସଲ ଏମିତି ଧାନ ଅମଳ ହୁଏ। ବିରି, ମୁଗ ଏମାନେ ସବୁ ବୁ ବୁଣି ପାରନ୍ତି।
ବିରି ମୁଗ ବି ସେଇ ମାନେ ଧାନ ପରେ ପରେ ବୁଣିଦେଲେ ସେ ବି ବର୍ଷ ସାରା ପାଇଁ ରହିଯାଏ। ଯାହା ବିି କରିବ କଲେ ସେ ଅଧିକା କରନ୍ତି ତାପରେ ସେମାନେ ବି ରଖନ୍ତି
ହଁ। ମୁଁ ଦେଖୁ ଖୁଥିବେ ଆନ୍
ରଜ।
ହଁ।
ଆପଣ ପିଠା କରିଥିଲେ?
ହଁ ରଜରେ ହଁ ରଜରେ ପିଠା ପଣା ହେଇଥିଲା। ଆଉ ପର୍ବପର୍ବାଣି ମାନେ ତ ଆଗେ ପିଠାପଣା। ପିଠା ମିଠା କାକରା ପିଠା ଏ ଯୋଉ ଚକୁଳି ପିଠା କି ବରା ହେଲା ଜାଣିଥିବ ତ ରଜଟା ରଜ ଭଳିଆ
ଛୋଟଛୁଆ ତମ ଘର ପୁଣି କେନ୍ଦରା?
ହଁ ଦୋଳି ହେଇଥିଲା ଗୋଟେ ଘରେ ହେଇଥିଲା। ସେଥିପାଇଁ ଘରେ ହିଁ ଲାଗିଛି।
ହଁ ହଁ। ସେ ଏମି ତି ତ ପ୍ରାୟ ସମସ୍ତେ ଘରେ ଲଗେଇ ନଥିଲେ। ଟ ଗଛରେ ଲାଗିଲେ ସମସ୍ତେ ମିଶିକି ଖେଳିବେ ଭଲ ଲାଗେ।
ଆଉ ଆସନ୍ତି ଭାରି ସେଇ ସାଙ୍ଗ ହେଲେ ସମସ୍ତେ ଛୋଟ ଛୁଆ ମିଶିଲେ ଲେ ଗୋଟେ ଜାଗାରେ ମିଶିକି ଖେଳନ୍ତି ବୁଲନ୍ତି। ସେଇଟା ତାଙ୍କର ଖାସ କରି ଝିଅ ମାନଙ୍କର ଟିକେ ଏଇଟା ଝିଅ ବୋହୂ ମାନଙ୍କ ଦିନ। ସେ ସେମାନଙ୍କୁ କାମ କରିବା ପାଇଁ ଦିଆଯାଏନି। ତାଙ୍କୁ ସେଦିନ ସେମାନେ ସେ ରଜ ଚାରି ଦିନ ତାଙ୍କୁ ରେଷ୍ଟ ମାନେ ତାଙ୍କୁ କେବଳ ରେଷ୍ଟ ହିଁ ମିଳେ। କଲାଗସ୍ଥି ଭ
ହଁ।
ଆଗେ ତକୁ ବହୁତ ମାନେ ବାରିକି ରହୁଥିଲେ ଯେମିତି ପରିବା ପତ୍ର କାଟନ୍ତିନି ଏବେ ତ ମାନୁନାହାନ୍ତି ଆଉ ମାନେ କାଟତି ଯେମିତି ତାପରେ ବଟା ବଟି କିଛିନି ସେ ଆଗରୁ ରଖିଦିଅନ୍ତି ବାଟି ବଟିକି। ଏବେ ଗ୍ରାଇଣ୍ଡର ହେଇଗଲା ବୋଲି ସବୁ ବାଟି ଦଉଛନ୍ତି। ନା।
ହଁ ଗ୍ରାଇଣ୍ଡର ହେଇଗଲା ବୋଲି ଆଉ ଏତେ କିଛି କହୁଛନ୍ତି କି ଗ୍ରାଇଣ୍ଡର ବାଟିଲେ ଚଳିବ କିନ୍ତୁ ଆଗ ଆଗ ଆଗ କାଳରେ ବୟସ୍କ ଲୋକମାନେ ଯୋଉ ଏବେ ଅଛନ୍ତି ସେମାନେ କୁହନ୍ତି କି। ଶିଳରେ ବାଟିକି ରଖିଦେବେ କି ପରିବା କାଟିବା ପାଇଁ ଝିଅ ମାନେ ନ କାଟିକି ଟିକେ ବୟସ୍କ ଲୋକ ଯଉମାନେ ଘରେ ଥିବେ। ନ ହେଲେ ପୁରୁଷ ଲୋକମାନେ କାଟନ୍ତି ଏ ପରିବା କହିକି ସେମାନେ କାଟିବେନି ବାଟିବେନି।
ହୁଁ ତିନି ତିନି ଦିନ ଯୋଉ ରଜ ହୁଏ ତାଥିରେ ଗଛ ଡାଳ ବି ଭାଙ୍ଗନ୍ତିନି ବୋଧେ।
ହଁ। ସେଇଟା ବି ମନଅ କରନ୍ତି ହଁ ସେଇଟା। ମାନେ। ଗଛଡାଳ। ଭାଙ୍ଗିବାର କିଛି କାରଣ ନ। ପୂଜାପୂଜି ଟ ଟିକ ଆମ୍ବର ଦରକାର ତ ଯ ଟାଇମ ପୂଜା ପୂଜି ପ ଝିଅ ମାନେ ଏତେ କି। ଭା ଦିନି କି ବି। କାଟବାଟି ଏ
ଏଇଟାକୁ ଅଛି ଆମ ଏଇପଟ ଅଞ୍ଚଳରେ ବି ଅଛି। ହୁଁ ହୁଁ ଯାହା ଦରକାର ତିନି ଦିନ ଆଗରୁ କରିଦିଅନ୍ତି ଆଉ। ହଉ ତମ ପାଖରୁ ମାନେ ଏତିକ ଜାଣିକି ବହୁତ ଭଲ ଲାଗିଲା।
ହଁ ସାଙ୍ଗ ମତେ ବି ଭଲ ଲାଗିଲା ତମ ସହ କଥା ହେଇକି ହଁ ହଁ।